ହ୍ୟାଲୋ ଆଜ୍ଞା ଆଜ୍ଞା ମ୍ୟାମ ନମସ୍କାର।
ନମସ୍କାର ତମ ନାଁ କଣ?
ବର୍ଷା ଆଜ୍ଞା।
ହୁଁ ହୁଁ ଓହୋ ଆପଣ ଏବେ କଣ କରୁଛନ୍ତି?
ନାଇଁ ବସିଥିଲି ଆଉ।
ହୁଁ ହୁଁ। ଷ୍ଟୁଡେଣ୍ଟ ଅଛନ୍ତି ନା ମୁଁ ବି ବସିଛି।
ନାଇଁ ମୋର ମ୍ୟାରେଜ ହେଇଗଲେ।
ଓହୋ ମ୍ୟାରେଜ ସରିଲାଣି।
ଆଜ୍ଞ।
ହଁ ଏବେ ମ୍ୟାରେଜ କରିଚ ନା ସେତେବେଳୁ।
ନାଇଁ ନାଇଁ ଏବେ ହେଇଚି।
ହୁଁ ହୁଁ। ଆଉ ହଜବେଣ୍ଡ କଣ କରନ୍ତି?
ଏଇ ଜବ କରଛନ୍ତି ଆଉ ହୁବନେଶ୍ୱରରେ।
ହୁଁ ହୁଁ ପ୍ରାଇଭେଟ?
ଆଜ୍ଞା।
ଆଉ ତମେ ବି ସେଇ ଭୁବନେଶ୍ୱର ଅଛ ଏବେ?
ନାଇଁ ନାଇଁ ଘରେ ଅଛି।
ହୁଁ ହୁଁ ଘର କୋଉଁଠି?
ଆମର ଏପଟେ କଟକ ଜିଲ୍ଲା ଆଉ।
ଓ କଟକରେ ନା?
ଆଜ୍ଞା।
ମୋର ରିଲେଟିଭ ଅଛନ୍ତି ମାମୁଁ ଘର ଘର କଟକରେ।
ଆଜ୍ଞା।
କଟକ କୋଉଁ ଜାଗା? କଟକ କୋଉଁଠି?
ପିପିିଲି ପିପିିଲି।
କଟକରେ ଗୋଟେ ପିପିଲି ଅଛି?
ଆଜ୍ଞା।
ହୁ ହୁଁ। ଆଉ କଣ ଖାଇଥିଲ କଣ?
ପଖାଳ ଖାଇଥିଲି ଆଉ।
ହୁଁ ହୁଁ। ଆଉ।
ଆଉ ଆପଣ ଖାଇ ସାରିଲେଣି?
ମୁଁ ଖାଇନି ଖାଇବି ଆଉ ସକାଳୁ ଯା ଖାଇଥିଲି ଉପମା ମଟର ତରକାରୀ। ଏବେ ଆ ଖାଇବି ଆଉ ଖାଇନି।
ଆଉ ଆପଣଙ୍କର ସବୁ ପରିବାରେ କିଏ କିଏ ଅଛନ୍ତି?
ମୋର ମୁଁ ମୁଁ ମ୍ୟାରେଜ କରିସାରିଛି।
ଆଛା।
ଏଇ ହବ ଫର୍ ମନ୍ଥ ହବ ମ୍ୟାରେଜ କରିଛି।
ଆଛା
ହୁଁ ହୁଁ। ମୋର ସେଇ ଶ୍ୱଶୁର ହଜବେଣ୍ଡ ଆଉ। ଆମେ ତିନି ଜଣ ଆଉ ଶାଶୁ ନାହାନ୍ତି। ହୁଁ ଅବିକା ଆସିଚି ମୁଁ ଟିକେ ମୋ ନଣନ୍ଦ ଘରକୁ ନଣନ୍ଦ ଘର ପୁରୀ
ଓ ହୋ।
ଏଇ ଆସେ ତାଙ୍କ ଘରଟେ ବୁଲିବା ପାଇଁ ଆଉ। ରଥଯାତ୍ରା ଟାଇମ ତ ଆମର।
ଆଜ୍ଞା।
ମୋର ଢେଙ୍କାନାଳ।
ଓ ହୋ ଢେଙ୍କାନାଳରେ ଆମର ଯୋଉ ଫେମସ କଣ?
ଢେଙ୍କାନାଳରେ ବରା।
ବରା ଆଉ ଯୋଉ ଆମର ଦର୍ଶନୀୟ ସ୍ଥାନ?
ଦର୍ଶନୀୟ ସ୍ଥାନ ତ ଆମର ଢେଙ୍କାନାଳରେ ବହୁତ ସାରା ଅଛି ଭଲ ଭଲ ଗୋଟେ ମନ୍ଦିର ଅଛି ସାଇବା ମନ୍ଦିର ବି ଗୋଟେ ବଢିଆ ଅଛି। ଆଉ କପିଳାସ ଜାଣିଥବ ତ ହୁଁ। ହୁ ଯାଇଛ କେବେ କପିଳାସ?
ନାଇଁ ଯାଇନି କିନ୍ତୁ ଯିବାର ବହୁତ ଇଛା ଅଛି।
ହୁଁ ଭଲ ହୁଅନ୍ତା ତ
ଆଜ୍ଞା
ହଉ
ଆଉ ସମସ୍ତଙ୍କ ଦେହ ହରିଘା ଭଲ ଅଛିଟି?
ହୁଁ ହୁଁ ସମସ୍ତଙ୍କ ଦେହ ଭଲ ଅଛି ତମ ଘରେ ସବୁ କିଏ କିଏ ଅଛନ୍ତି?
ଆମର ବାବା ମାମା ଆଉ ଦିଅର ଅଛନ୍ତି ଆଉ ମୁଁ ଆଉ ସେ ହଜବେଣ୍ଡ ତ ବାହାରେ ରହୁଛନ୍ତି ଆଉ
ହୁଁ ହୁଁ ତାହେଲେ ତମର ବି ଟିକେ ବିଗ୍ ଫ୍ୟାମିଲ ଆଉ
ଆଜ୍ଞା
ହୁଁ ବର୍ଷା ହଉଛି ସିଆଡେ
ହଁ ବର୍ତ୍ତମାନ ହଉଛି ଟିକେ ଟିକେ ସକାଳକୁ ଟିକେ ଜୋରରେ ହଉଥିଲା ଆଉ
ହୁଁ ହୁଁ ତାହେଲେ ସବୁଆଡେ ବର୍ଷା ହଉଛି ଆଉ ଏପଟେ ପୁରୀ ପଟେ ବି ହଉଛି
ଆଜ୍ଞା
ପୁରୀ କେବେ ଆସଛ?
ହଁ ପୁରୀ ବହୁତ ଥର ଯାଇଛି
ଜଗନ୍ନାଥ ମନ୍ଦିର ନା
ଆଜ୍ଞା
ଏପଟେ ସାତପଡା ଲାଇନ ଆସିଛ ବ୍ରହ୍ମଗିରି ସାତପଡା ଅଲାନାଥ ହୁଁ ହୁଁ ଅଲରନାଥ ମନ୍ଦିର
ନାଇଁ ଅଲର ଆଯାଏ ଆଜ୍ଞା ହ୍ୟାଲୋ ନାଇଁ ନାଇଁ ସେଠି ଯାଏନି ହ୍ୟାଲୋ
ହୁଁ
ସୁୁଗାର ଯଡି
ହୁଁ ହୁଁ ତୁ ବୁଝ
ଯୋଉ ଆମର ମା କାଳିଜାଇ ମନ୍ଦିର ଯୋଉ
ହ୍ୟାଲୋ
ହ୍ୟାଲୋ
ହ୍ୟାଲୋ ଶୁଭୁନି କି ନେଟ ରହୁଛି
ଆଜ୍ଞା
ହଁ ହଁ
ସୁଖିଲ
ହଁ ଶୁଭୁଛି କହୁନ
ବଲେ ଆମର ଯୋଉ ମା କାଳୀଜାଙ୍କ ମନ୍ଦିର ଅଛି ଯୋଉ ଆମର ସେପଟ ଲାଇନ୍
ହୁଁ ହୁଁ
ଆଉ ସାତପଡା ବି ଯାଇଥିଲି ସେପଟ ସବୁ ବୁଲିକି ଆସିଛୁ ଆଉ ସେଠି ଅଲରନାଥ ଯାଇ ହଁ
ଲା ତ ପୁରା ପାଖ ଦେଇକି ଯାଇଛ ତାଲେ
ଆ୍ଞ
ହଁ ହଁ ଅନନାଥ ବି ବଢିଆ ମନ୍ଦିର ଟା ଯେ ଏବେ ଯୋଉ ଆମର ରଥରେ ଯିବେନି ଠାକୁର ଅବିକା ସ୍ନାନ ପୂର୍ଣ୍ଣିମା ଟା ଗଲା ଠାକୁର ଅଣସର ରହିବେ ପନ୍ଦର ଦିନ ସେଇ ପନ୍ଦର ଦିନ ଏବେ ଅଲାନଥଙ୍କର ଦର୍ଶନ ହବ
ହ
ବର୍ଷ ଜାଗାରେ ଜଗନ୍ନାଥଙ୍କୁ ଦର୍ଶନ କରିବା ଯାହା ବର୍ଷରେ ଥରେ ଆଙ୍କୁ ଦର୍ଶନ କରିବା ସେହିତ ସମାନ
ଆଜ୍ଞା
ନଲାନନ୍ଦ ଠାକୁର
ଆଜ୍ଞା
ହୁଁ ଆଉ ଏବେ କଣ ଖାଇଛ
ହଁ ଖାଇନି କିଛି ପଖାଳ ଖାଇଥିଲି ସେଠକି ଆଉ
ହୁଁ ହୁଁ ଆଇଷ ଆଉ
ଆଜ୍ଞା
ଗଲେ ଆଇ ସଖା
ନାଇଁ ନାଇଁ ସାଧା ସବୁ
ହୁଁ ହୁଁ
ହଉ ଆପଣ ତ ଏବେ ଯାଇଛନ୍ତି ନାଇଁ ଖାଏନି
ହୁଁ
ବୁିଲି ପୁରୀରେ ତ ଅଛନ୍ତି ଆପଣ ଜଗନ୍ନାଥ ଦର୍ଶନ କରିଥିବେ ଯାଇକି ଆଉ
ନାଇଁ ନାଇଁ ମୁଁ କରିନି ଏ ସ୍ନାନ ପୂର୍ଣ୍ଣିମା ପରେ ଆସିଲି ତ ଠାକୁର ତଣସରରେ ରହିଲେ ଆଉ ମୁଁ ଯାଇନି ଅଲାରନାଥ ଦର୍ଶନ କରିସି ଚାିଲ
ଆ୍ଞ
ମୁଁ ଆଉ ମୋ ହଜବେଣ୍ଡ ଯାଇଥିଲୁ ଦର୍ଶନ କରିବା ପାଇଁ
ଓ ହୋ
ତମର ତାହଲେ ଏବେ ମ୍ୟାରେଜ ହେଇଛି ନା
ଆଜ୍ଞା।
ହଁ ବର୍ଷା ହେଇଗଲାଣି?
ନାଇଁ ବୋ ମୋର ସେଇ ତିନି ମାସ ହେଇଚି ଆଉ।
ଓହୋ ତାହେଲେ ଏବେ ମ୍ୟାରେଜ କରିଚ?
ଆଜ୍ଞା।
ହୁଁ କଣ ପଢାପଢି କରୁଚ?
ଏବେ ଆଉ ସେମିତି କିଛି କରୁନି, ତ ପ୍ଲସ ଟୁ କରିକି ରହିଯାଇଚି, ପ୍ଲସ ଥ୍ରୀ ଫା ପାଈଁ ମାନେ କରିଥିଲି ଆଡିମିସନ୍ ବଟ ପଢ଼ି ପାରିଲିନି ଆଉ।
ଖୁବ୍ କମ ଏଜ୍ ରେ ମ୍ୟାରେଜ କରିଦେଇଚ।
ଆଜ୍ଞା।
ହୁଁ, ହୁଁ। ତମ ମାନେ ତମ ନିଜ ଘର ଟା କୋଉଠି?
ଆମର ସେଇ ପୁରୀ ଡିଷ୍ଟ
ପୁରୀରେ
ପୁରୀ ଡିଷ୍ଟ ମାନେ ଟିକେ ଦୂର ହବ।
ହଁ।
ଯାଇଚି ବୋହୁତ ଥର ଆଉ ଆଜ୍ଞା। ଏଇ ପଇଁଚାଳିଶ ଭଳିଆ ହବ ଆଉ।
ମାନେ ପୁରୀ ମନ୍ଦିରଠୁ ତମ ଘର ଟା ପଇଁଚାଳିଶ କିଲୋମିଟର।
ଆଜ୍ଞା।
ଓହୋ ହ ହୋଉ ପୁରୀ ଧାମରେ ତ ଜନ୍ମ ହେଇଚ ମାନେ ବୋହୁତ ବଡ କଥା ଆଉ।
ଆଜ୍ଞା।
ହୁଁ। ବ୍ରହ୍ମଗିରି ତାହେଲେ ଜାଣିଥିବ ନା?
ଆଜ୍ଞା ଜାଣିଚି।
ହୁଁ।
ବ୍ରହ୍ମଗିରି ଆମର ଆଗରୁ ଥାନା ଯାଉଥିଲା। ତ ଏବେ ଟିକ ଚେଞ୍ଜ ହେଇଯା ଆଉ।
ଓହୋ ନା ଘର ପୁରା ବ୍ରହ୍ମଗିରି ମାର୍କେଟ ଟା। ତାରି ପାଖରେ ଘର ଟା।
ଓହୋ।
ନଣନ୍ଦେଇଙ୍କ ଘର।
ଆଜ୍ଞା। ହେଲୋ।
ହଁ କୁହନ୍ତୁ?
ଏଇ ଆପଣଙ୍କ ଆଡେ କଣ ସବୁ ଚାଷ ହେରିକା କରାଯାଏ?
ଏପଟେ?
ଆଜ୍ଞା।
ପୁରୀ ପୁରୀ ପଟର କଥା କୋହୁଚ? ତାଙ୍କର କଣ ଏଇ ସବୁ ନଡିଆ ବାରି ଅଛି। ଆମ ଗାଁ ଆଡେ ତ ଆମ ଗାଁ ଟା ଯାଜପୁର।
ଆଜ୍ଞା।
ଆମ ଗାଁ ଆଡେ ସେଇ କଣ ବାଦାମ ଲଗାହୁଏ, ଧାନ। ପରିବା ଫରିବା ସବୁ ଲାଗେ।
ଅ ହୋ।
ଇ ସବୁ ହୁଏ ମେନ୍ ହୋଉଚି ବାଦାମ ଟା ଆମର ଆଉ।
ଆଜ୍ଞା।
ହୁଁ।
ଆଉ ଆମର ଯୋଉ ଯାଜପୁରରେ ଅଛନ୍ତି ନା ମା ଯୋଉ
ବିରଜା ହଁ।
ବିରଜାଙ୍କ ମନ୍ଦିର ଆପଣ ଯାଇ
ହୁଁ ହୁଁ ହଁ ହଁ ତମେ ଯାଇଚ?
ନାଇଁ ଯାାଇନି ଯିବାର ଅଛି।
ହୁଁ ମା ବିରଜାଙ୍କର ଭଲ ମନ୍ଦିର ସେଟା ସେ କେବଳ ହିଁ ଗୋଟେ ମା ରଥଯାତ୍ରା ପରେ ଯୋଉ ରଥରେ ଠାକୁର ଯାଆନ୍ତି ମାଆଙ୍କର ହିଁ ରଥରେ ବୁଲନ୍ତି ସିଏ।
ଆଚ୍ଛା। ଆଉ କିଛି ମନ୍ଦିର ଅଛି ମୁଁ ଶୁଣିଥିଲି।
ହଁ ବହୁତ ସାରା ମନ୍ଦିର ଜମଙ୍କ ସା ଭଉଣୀ ଅଛି ଗୋଟେ ମନ୍ଦିର ନାଭି ଗୟା। ହୁଁ ସେ ମନ୍ଦିର ଟା ବି ଅଛି ଭଲ ମନ୍ଦିର ଆଉ ଆଉ କଣ? ଆମର ଆଉ ଗୋଟେ କଣ ମନ୍ଦିର ଅଛି ଯୋଉଟା ମୁଁ ଭୁଲି ଯାଇଚି। ଛତିଆ ତ ନାଁ ଶୁଣିଥିବ? ଛତିଆ ସେଟା ବି ଯାଜପୁରରେ ଯାଉଚି ଆଗରୁ କଟକ ରେ ଯାଉଥିଲା ଛତିଆ ଟା। ତ ଏବେ ସବୁ ସେଟା କଟକରେ ନା ଯୋଉ ସରି ଯାଜପୁରରେ ଯାଉଚି ଛତିଆଟା। ଛତିଆ ଭଟ୍ଟ ସେଇଟା ବି ଭଲ ମନ୍ଦିର ଟା।
ଆଜ୍ଞା।
ଆଉ ବହୁତ ସାରା ମନ୍ଦିର ଅଛି ଯେ ମନେ ପଡୁନି କିଛି।
ହଁ ହଉ କିଛି କଥା ନାହିଁ।
ହୁଁ। ଆଖଣ୍ଡଳମଣି ଯାଇଚ?
ନାଇଁ ଯାଇନି।
ହୁଁ ହୁଁ।
ଆଖଣ୍ଡଳମଣି ଆମର ଯୋଉ କୋଉ ଜିଲ୍ଲା ହେଟା?
ଭଦ୍ରକ।
ଆଜ୍ଞା।
ଭଦ୍ରକ ଜିଲ୍ଲାରେ ସେଇଟା ସେଟା ଆମର ସେ ଯାଜପୁର ଟାଉନ ଦେଇକି ଗଲେ ବହୁତ ଶୀଘ୍ର ପହଞ୍ଚିଯିବ ସେଇଟା।
ଓହୋ।
ତମେ ପୁରୀ ପଟରେ ତାହେଲେ ତମକୁ ବହୁତ ବାଟ ହେଇଯିବ। ଭଦ୍ରକ ଏଉରା ବହୁତ ବାଟ ହେଇଯାଏ ଆମେ ଭଦ୍ରକ କଟକ ଆମ ମାମୁଁ ଘରେ ନା ରୁହେ ନା ଛୁଆ ବେଳୁ କଟକରେ ସେଇଠୁ ସବୁ ପ୍ରାୟ ଆମେ ଯାଇଛୁ ଆମ ଯାଜପୁର ପଟୁ ଟିକେ ପାଖ ହୁଏ ଭଦ୍ରକ କେଉଁଝର ଶେଇଗୁରା ଟିକେ ପାଖ କେଉଁଝର ଯାଇଥିବ ତ ଆମର ଯୋଉ ହାଲୋ।
ଆଜ୍ଞା କହୁନାହାନ୍ତି।
ହଁ ମୁଁ କହିଲି କେଉଁଝର ଯାଇଚ ଘଟଙ୍ଗା ତାରିଣୀ ମନ୍ଦିର?
ନାଇଁ ନାଇଁ ଯାଇନି କିନ୍ତୁ ଯିବାର ବହୁତ ଇଚ୍ଛା ଅଛି ତ ବେଳା ପଡୁନି ଟି ଇୟା ଆଉ
ଉଁ ହୁଁ।
ଏଇଠୁ ଆମର ଟିକେ ହବ ମାନେ ଆମର ଆଜ୍ଞା?
ମୁଁ କହିଲି କଲ ଟା କାଟିଦଅ ତମ ଆଡୁ ହେଲା।
ଓ ହଉ ଠିକ୍ ଅଛି।
ଉଁ ହୁଁ।